ଓ ବି। ରଣ ବାନ୍ଦବି। ଶୁଭ ସଖାଳ।
କଣ କରିଚନ୍ତି।
ଏଇ ସକାଳୁ ଉଠି ପୁଅ ଗଲା ଯୋଉ ସାଢେ ପାଞ୍ଚଟା ରେ ସ୍କୁଲ ହୁଁ ହୁଁ ବିଦାଳୟ। ଆଉ ତାକୁ ବାହାର କଲି। ଟାକୁ ଗୋଟେ ଥଣ୍ଡା ହେଇଯାଇଛି ତାକୁ ଟିକେ ଅଦା ତୁଳସୀ ପ ତର ଛେଚିକି ଦେଲି ମହୁ ଠିକି। ଆଉ ତ ଉଷୁମ ପାଣି ଲୁଣ ଟିକେ ପକେଇଦେଲି, ଆଉ ସେ ପିକି କଣ ଗଲା। ବିସ୍କୁଟ ଖାଇକି ଗଲା। ଆଉ ମୁଁ ଉଠିକି ଗାଈ ଗୋରୁ ଦନ୍ତା ସାରିକି, ଗାଧେଇ ଠାକୁର ଫାକୁରୁ ପୂଜା ସାରିକି ବସିଥିଲି। ମୁଣ୍ଡ ବାନ୍ଧବୀଙ୍କ ସାଙ୍ଗରେ କଥା ହେଇଯିବା ଆଉ।
ହଁ ହଁ। ତାହେଲେ ସବୁ କାମ ସାରିଲେଣି ଆପଣଙ୍କର।
ଆପଣଙ୍କର?
ହଁ ସଖାଳ କାମ ସରିଗଲାଣି ଆଉ ଟିକେ ଗାଧୁଆ, ପାାଧୁଆ ହେଇନି ଏବେ କରିବି। ଗାଧୁଆ, ବାଧୁଆ କରିବା ଆଉ।
ଏଇ ଜଣେ ବାନ୍ଧବୀ ଫ-ଙ୍କ ସହିତ କଥା ହଉଥିଲି ତ। ଆଉ ଟିକେ। ଏ ଗାଧେଇନି ତାପରେ ସକାଳୁ ତ ବର୍ଷା ଟିକେ ଲାଗି ରହିଛି।
ହଁ ବା ବର୍ଷା ଇଆଡେ ହଉଛି ଭୋର ଚାରଟାରୁ।
ହ। ଆଉ ସେ କାମ ସାରିକି ଟିକେ ଗାଧୁଆ ପାଦୂଆ ଲେଟ୍ ହେଇଛି, ଆଉ।
ଆପଣଙ୍କ ମଧ୍ୟ ଭଲ ନାଇଁ କି?
ହଁ ଦେହ ବା ଭଲ ଅଛି।
ଓହୋ। ନାଇଁ କଥା ଟେ ଏମିତି ହେଲା ମୁଁ କହିଲି ଦେହ
ଏଇ ଥଣ୍ଡା ଫଣ୍ଡା ଟିକେ ହେଇଯାଇଛି। ବର୍ଷ ରେ ଟିକେ ଏକର ସେକର ହେଇ। କାମ କଲାବେଳକୁ ଆଉ ଯାହାହେଲେ ମୁଣ୍ଡରେ ସିନା ଆ ପାଣିଟା ପଡୁଛି ନା ନାଇଁ ଆଉ ଥଣ୍ଡା ହେଇଯାଉଛି।
ଆଉ ଆପଣ ବାହାଘର ଫହାଘର ଆଜି ହଉଛି କାହାଆଡ଼େ ଯିବେ ନା କଣ?
ହଁ ଆମର ସେଇ ଘର ପାଖରେ ଜଣେ ଝିଅର ନଣନ୍ଦ ହିସା ସାବ ହେବେ, ତାଙ୍କର ତ ବାହାଘର ର, କାଲି ସିଏ ମେହେନ୍ଦୀ ଫେହେନ୍ଦୀ କରୁଥିଲା ଡାକିଥିଲେ ଯାଇଥିଲି। ଆଉ ଫୁଣି ଆଜି ତ ସକା ଖାଳୁ କରିବେ ତାଙ୍କର ହଳଦୀ ଆଉ ଆଉ ତାଙ୍କ ମଙ୍ଗନ ହାଣ୍ଡି ହେରିକା ବସା ହବ ଡାକିଛନ୍ତି ଆଉ ସେଇଥିପାଇଁ ଯାଉଛି ଟିକେ ଜ ବେଳାବେଳି ଗାଧେଇକି ଆଉ ଟିକେ ଘର କାମ ସାରିଦେବେ ରୋଷେଇ ଫୋଷେଇ କରିଦେବି, ନହେଲେ ସିଆଡେ ଗଲେ ଛୁଆମାନେ ସବୁ ବିଦ୍ୟାଳୟକୁ ଯିବେ ଆସିକି ଉପାସ ଆଉ ରହିବେ କି?
ତଥାପି ବଡ଼ ପୁଅ ଯିବ ତାକୁ କଣ ଭଜା ଫଜା ଭାଜିବି ପଖାଳ ତ ଦ ଖାଇବୁନି, ପିଠା ପିଠା କଣ କରିମି ଖାଇକି ଯିବ ତାପରେ ବର୍ଷା ହଉଛି ବାହାଘର ସାହାଘରରେ ଭାରି ତକଲିଫ ନାଇଁକି?
ହଁ ପରା। ବର୍ଷା ନଥିଲା, ଏଇ ଝିଅଟାର ବାହାଘର ବେଳକୁ ଅଧଭୁତରୁ ବର୍ଷା।
ହଁ। ଯିଏ ଗୋଟେ ଆୟୋଜନ କରିଥିବ ଗୋଟେ ଲୋକ ଯେ, ବର୍ଷା ହେଲେ ଆଉ ବେଶୀ ଲୋକ ଆସିପାରିବେ କି?
ନାଇଁ ବା।
ସେ ବା ଏଇ କାଲି ତାଙ୍କର ଏଇ ମେହେନ୍ଦୀ ଫେହେନ୍ଦୀ ନଗେଇଥାନ୍ତେ କଣ ହାତରେ ସେ ଛାତ ଉପରେ କରି ଥାନ୍ତେ। ଯେମିତି ଏ ବର୍ଷାକୁ ଦେଖିଲେ ହେଠୁ ଯେ ଆଉ ଘର ଭିତରେ କଲେ।
ହଁ ହଁ କଣ କରିବି? ବର୍ଷା ଫର୍ଷା ହଉଛି ଆଉ।
ହୁଁ ନେଇ ମନ୍ଦିର ଏଠି ଆମର ଗୋଟେ ପାଖେରେ ସେଇ ମନ୍ଦିର ଘର ଭିତରେ ଯାଇକି କଲେ।
ଓହୋ। ଆଉ ତକଲିଫ୍ ବି ହଉଥିବେ ବର୍ଷାରେ ଆଉ କଣ
ହଁ।
ଆଉ ଆପଣ କଣ ଖାଇଛନ୍ତି?
ନାଇଁ ଖାଇନି ଏଇ ଦାନ୍ତ ଫାନ୍ତ ଘଷି ସାଇଲିଣି, ଏଇ ଖାଲି ଚା ଟିକେ ପିଇଚି। ଶାଶୂଙ୍କୁ ଚା କରିକି ଦେଲି ଆଉ ମୁଁ ସେ ଚା ଟିକେ ଖାଲି ପିଇଚି, ଖାଇନି ସଖାଳୁ।
ହଁ ହଁ। ବନ୍ଧୁ ଯୋଉ ତଣ୍ଟି ଫଣ୍ଟି ଯୋଉ ବିନ୍ଧା ବିନ୍ଧି ହେଲେ, ଧର ଛେପ ଫେପ ନ ଢ଼ୋକିହେଲେ କଣ କଣ ହଁ ମୁଁ
ଏଇ କିରୋସିନି ରଖିଥିବେ ଯଦି ଟିକେ ତଣ୍ଟିରେ ଘଷିଦେବେ
ଆଜ୍ଞା।
ଆଉ ଆଜିକାଲି ତ ଆଉ କିରୋସିନି ଏତେ ମିଳୁନି
ନାଇଁବା, ଟୋ ହା ହିଁ କିରୋସିନି ଜମା ନାହିଁ।
ଏ ନେଇ ଗରମ ପାଣି ଟିକେ ଟିକେ ଘଡ ଘଡ କରିବ ଲୁଣ ପକେଇକି
ଆଜ୍ଞା।
ଆଉ ସକାଳୁ ଏଇ ରାତିରେ ଶୋଇଲା ବେଳକୁ ଗରମ ପାଣି ଟିକେ କରିଦେବେ ତାଧେରେ ଲୁଣ ପକେଇକି ଗୋଡର ଟିକେ ବୁଡ଼େଇକି ରଖିବେ ଯେତିକି ସହିପାରିବେ
ହୁଁ।
ଆଉ ହଉଛି ତାପରେ ଏଇ ସୋରିଷ ତେଲ ଆଉ ରସୁଣ ଫୁଟେଇ ଦେଇକି, ପାଦରେ ଟିକେ ମାଲି ଯୋଉ ଘଷି ଦେବେ। ଆଉ ଦେଖିବେ କମିଯିବ ଥଣ୍ଡା ପାଇଁ ହଉଛି।
ହଁ ବା ଥଣ୍ଡା ହଉଛି ଟିକେ ଥଣ୍ଡା ହେଇଯାଉଛି ଟିକେ ଗାଧୋଇ ପଡିକି ଠାକୁର ପାଖୁର ପୂଜା ହଁ କରିସାରିଲା ପରେ ଯାଇକି ଯୋଉ ଚା ଫା ଟିକ ପିଆହଉଚି ତାପରେ ସେମିତି ଥଣ୍ଡା ରହିବ ଥଣ୍ଡା ଦିହ ଆଉ।
ଥଣ୍ଡା ଦେହ ଯଦି ଗାଧେଇକି ଆସୁଛନ୍ତି ଖାଲି ଟିକେ ବିନା ଲୁଣ ଚାହା ଟିକେ ପିଇ ଦଉନାହାନ୍ତି।
ଅ ହଁ।
ଲୁଣ ପକେଇବେନି ଖାଲି ଚା ଟିକେ କରିକି ପିଇଦବେ। ସେମିତି ତ ପିଅନ୍ତି ଚାହା ଟା କଣ ପାଣି ଜିନିଷ ସେଟାରେ କଣ ବାରଣ ଥାଏ କି ସିନା ଆମେ ଖାଇବାନି। ପାଣି ଟା କଣ ପିଇ ପାରିବାନି।
ହଁ।
ଆଜି ଆମେ ଗାଧେଇ ଆଇଲା ପରେ ଆମକୁ ଅତ୍ୟଧିକ ଶୋଷ କରିବ ଆମ ପାଣି ଟିକେ ପିଇବାନି।
ନାଇଁ ମଙ୍ଗଳାର ହେଲେ ଟିକେ ଯୋଉ ଦାଣ୍ଡର ଟିକେ ପଣା ଛୁଆଙ୍କ ପାଇଁ ପଣା ଫଣା ଢ଼ଳା ହଉଚି।
ଯା ହଉ ସେଇ ଠାକୁର ଶୁଣ ଠାକୁ ଠାକୁର କଣ ଅଲଗା ଅଲଗା କି ଠାକୁର ଜଣେ। ଆମେ ସିନା ମନକୁ ବଦଳେଇବା ପାଇଁ ଆମେ କହୁଛେ ସେ ଜଗନ୍ନାଥ ସେ ତାରିଣୀ ସେ ଶି ଶିବ ସିଏ ଏମିତି ଆ କିନ୍ତୁ ଠାକୁର ହଉଛନ୍ତି ଜଣେ।
ଆଜ୍ଞା।
ମନରେ ଭକ୍ତି ଥିଲେ ତମେ ଯେମିତି ଡାକ ସେ ଶୁଣିବେ। ସେମିତି ତ ହଉଥିଲେ ଯିଏ ଭିକ ମାଗୁଛନ୍ତି ସେ ଯୋଉ ଆମର ହଁ ଶ୍ରୀକ୍ଷେତ୍ରରେ ଦେଖିଥିବ ସହସହ। ଥାଳ ଧରିକି ବସିଛନ୍ତି ସେମାନେ ତ ଓଳିଏ ଖାଇଲେ ଓଳିଏ ଖାଉନାହାନ୍ତି ବଡ଼ ଦାଣ୍ଡରେ ବସିଥାନ୍ତି ଓଳିଏ ଖାଇଲେ ଓଳିଏ ଖାଉନାହାନ୍ତି ବେଳ ପଇଲେ ଗୋଟେ ଗୋଟେ ଦିନ କିଏ ଦିଟା ଦିନ ତିନି ଦିନ ମାନେ ଉପାସ ରହିଯାଉଛି। ତାହେଲେ ତ ଠାକୁର ତାଙ୍କ କଥା ଆଗେ ଶୁଣିବା କଥା। ସେମାନେ ତ ସଦାବେଳେ ଠାକୁରଙ୍କୁ ଡାକୁଛନ୍ତି। ଆଉ ନାଇଁ ସେଇଟା ମନ ବୁଝିବା କଥା ଯେ କଣ ଓପାସ ରହିକି କିନ୍ତୁ ଓପାସ ରହିଲେ ଖାଲି ଠାକୁର ଶୁଣିବେ ବୋଲି କିଛି ତ ମାନେ ନାହିଁ।
ନାଇଁ ନାଇଁ।
ଠାକୁରଙ୍କୁ ଆମେ ଯଦି ମନରେ ଭକ୍ତି ଥିବ ଆମେ ଯେମିତି ଡାକିବା। ସେଇ ଯୋଉଠି ଡାକିବେ ସେଠି ପାଇପାରିବା।
ଠାକୁର ଏଇ ଯୋଉ ରହୁଛନ୍ତି ସବୁ ଉପବାସ ପୁରା ଦିନ ମାନେ ରାତି ସାରା।
ନାହାନ୍ତି ଖାଇ ନିଜକୁ କଷ୍ଟ ଦେଇକି ମତେ ଡାକ।
ଆଁ। ଦିନ ମାନେ ରାତି ସାରା ଉ ଉପାସ ରୁହନ୍ତି ଦେଖିଲା ବେଳକୁ ପେଟ ଗ୍ୟାସ ତା ପରଦିନ ବାହାରୁଛି ଏ ପୁଣି ଠାକୁର ପୂଜା ଆମେ କରୁଛୁ।
ସେଇଆ ପା କହୁଛି। ତେଣୁକରି ଆଗେ ଟିକେ ଯାହା ବି ହଉ ଚା ପା ଟିକେ ପିଇଦେବେ। ନାଇଁ ତ ଉଷୁମ ପାଣି ଟିକେ ପିଇଦେବେ।
ହୁଁ।
ସକାଳୁ ଲୁଣ ଏ ଥଣ୍ଡା ରହୁଛି ଯଦି ଲୁଣ ମହୁ ଆଉ। ଟିକେ ଲେମ୍ବୁ ପକେଇକି ପାଣି ପିଉନାହାନ୍ତି।
ସକାଳୁ।
ହଁ।
ଖାଲି ପେଟ ରେ।
ହଁ,
ଓ ହୋ!
ଟେକି ଟେକି କଲେ କଣ ଥଣ୍ଡା ଟିକେ ହବନି ଆଉ। ମହୁ ଟା ଗରମ ଜିନିଷ ନୁହେଁ କି? ହଁ ସେଇଆକୁ ହେଇ କଳା ଲୁଣ ଟିକେ ପକେଇଦେବେ। ଲେମ୍ବୁ ଆଉ ଟିକେ ମହୁ ପକେଇ ଦେବେ ପିଇଦେବେ। ଦେଖିବେ କେତେ ଆରାମ ଲାଗିବ ଆପଣଙ୍କୁ।
ଆପଣଙ୍କ ପିଲା ସବୁ କଣ ଗଲେଣି ବିଦ୍ୟାଳୟକୁ।
ନାଇଁ ବିଦ୍ୟାଳୟକୁ କେହି ଯାଇନାହାନ୍ତି। ଆଜି ତ ବର୍ଷା ହଉଚି। ଏଇ ସଖାଳୁ ଉଠିଲେ ତାକୁ ଟିକେ ଛତୁଆ ଖାଇବାକୁ ଦେଲି। ଖାଇବାକୁ ଦେଇକି ଏ ବସିକି ପଢ଼ୁଛନ୍ତି। ଘରେ! ଏସବୁ ଘର ପାଖରେ ଝିଅ ଜଣେ। ସିଏ ଟିକେ ପାଠ ପଢେଇ ଦିଅନ୍ତି। ତାଙ୍କୁ ଆଜି ବର୍ଷା ହଉଛି ବୋଲି ଆଉ ତାଙ୍କ ଘରକୁ ଯାଇପାରିଲେନି। ଦେଖିବା ସଞ୍ଜବେେଳକୁ ତାକୁ ପଠେଇବି ଆଉ।
ଓହ ତାପରେ ବର୍ଷା ହଉଛି ଛୁଆ କୁଆଡେ ଯିବାକୁ
ଏ ଯୋଉ ଆମ ଗାଁ କୁହନି ଆମ ଗାଁରେ ଯୋଉ କାଦୁଅ ଯଦି ବେଙ୍ଗ ମୁତି ଦବ। କାଦୁଅ ଯେ ଭଣ ବଡ ଖାଲି।
ହୁଁ ତାପରେ ଏଇ ଯୋଉ ଏଇ ଯୋଉ ଅଷାଢ ମାସ। ଥରେ ଚାରି କରେ ଯୋଉ ଖାଲ ଫାଲ ରହିକି ପାଣି ଯୋଉ ଜାମ୍ ହେଇଯାଉଛି ସବୁ। ହୁଁ ଭଣ ଭଣ ଭଣ ଭଣ ହେଇଯାଉଛି ଯୋଉ କଣ କହିଲ।
ଏଇ ଗାଁରେ ଏଇ ଯୋଉଁ ଉ ସବୁ ମାନେ ଘରର ପାଣି ଯେତିକି କର ଗାଧୁଆ ପାଣି ସେ ଯୋଉ ପାଣି ସବୁ ଘରରେ କାରବାର କରୁଛନ୍ତି ସିଏ ରାସ୍ତା ଯୋଗୁଁରୁ ସେ ପାଣିକି ଛାଡ଼ି ଦଉଛନ୍ତି।
ହ ବା ଯୋଉ ପାଇଖାନା ପାଣି ଆଉ ସେ ଯୋଉ ଗାଈ ମୁତ ପୁତ ସବୁ
ହଁ ସବୁ ଛାଡି ଦଉଛନ୍ତି ଆ ନିଜେ ତ ଗାଁକୁ ପରିଷ୍କାର ଲୋକ କରୁଛନ୍ତି ଆଉ କଣ କରିବା ସେ ଭାବୁନାହାନ୍ତି କି ଗାଁ ଅପରିଷ୍କାର କଲେ ଆମେ ନିଜେ ଅପରିଷ୍କାର ହଉଚେ ଆମ ଛୁଆ ପିଲା ଆଉ ସମସ୍ ଏତେ ଯିବା ଆସିବା ହନ୍ତିି। ସେମାନେ କେତେ ଅସୁବିଧା ର ସମ୍ମୁଖୀନ ହଉଛନ୍ତି କିନ୍ତୁ ସେମାନେ ସେଟା ବୁଝୁନାହାଁ ହାଁନ୍ତି।
ଆଜ୍ଞା।
ଗାଁକୁ ଦୂଷିତ କରୁଛନ୍ତି ଆଉ କଣ କହିବା ଯିଏ ଯୋଉଥିରେ ଚାଲିଲା ଆମେ ଚାଲିବା। ଆଉ କହିଲେ ତ ଆଜିକାଲି ଲୋକ ତ ଯୋଉ ମାଡ ଗୋଳ କରିବାକୁ ଯେମତି ରେଡି।
ଆଜ୍ଞା ଆଜ୍ଞା ମାନେ ଲୋକ ପୁରା ହେଇଗଲେଣି ନା ପୁରା ଖରାପ ଏ ସବୁ। ଲୋକମାନେ ପଦେ କହେ ତାଙ୍କୁ ଦଶ
ଆଉ ତେଣୁକରି କାହାକୁ କହି ହଉନି ନିଜ ସ ନି ନିଜ ହିସାବରେ ଟିକିଏ ସତର୍କ ହେଇକି ଚଳିବା କଥା ଆଉ କଣ କରିବା।
ଅ ହ।
ଆଉ। ସେମିତି ଆଉ ତ ସୁବିଧା ନାହିଁ ଆମେ ଅଲଗା କଉ ପଟେ ପଠେଇବା ପାଇଁଏ ଛୁଆ ଦୂର
ଆଉ ଭାବୁଛି ଏତେ ସକାଳୁ ମୋ କତିକି ଫୋନ କଲା।
ହଁ।
ଖରାପ ଭାବିଲେ ମତେ ମୁଁ ଏତେ ସକାଳୁ ଫୋନ କଲି।
ଆଜ୍ଞା। ନାଇଁ ଖରାପ ଭାବିବି କଣ ବାନ୍ଧବୀ ଫୋନ କରିବେ ବାନ୍ଧବୀଙ୍କ ସାଙ୍ଗେ କଥା ହେଲେ ଟି କେ ମନ ଖୁସି ହବ ଆଉ ମୁଁ ଖରାପ ଭାବିବାର ଏଥିରେ କଣ ଅଛି। ଏମିତି ଯାହା ହଉ ଫୋନ କରୁଛନ୍ତି ଆଉ କରୁଥିବେ ଟିକେ ଟିକେ ଫାଙ୍କା ମିଣିଲେ ଆଉ
ହଉ ବାନ୍ଧବୀ ନମସ୍କାର ରହିଲି ଆ ହଉ ନମସ୍କାର ବାନ୍ଧବୀ
ନମସ୍କାର।